ହଁ।
ହ୍ୟାଲୋ।
କଣ କରୁଛ କି? ଏଇ ବସିଥିଲି ଆଉ। ବସିଚି।
ସାଇଲେଣି ପାସ୍‌ପେ
ନାଇଁ ଖାଇନାହାନ୍ତି।
ଓହୋ।
ଆଉ ତମେ ଛୁଟିରେ କଣ କରୁଥିଲ?
ଖାଲି ଏଇ ଛୁଟି ରେ ଯାଇଥିଲୁ ପୁରୀ ବୁଲିବା ପାଇଁ ଯାଇଥିଲୁ ଆଉ।
ଅହ।
ବୁଲିଲି ପାଞ୍ଚ ଛଅ ଦିନ।
ହଁ।
ହ ତାପରେ ଆସିଲି ଘରକୁ ଉଁ ଠିକ୍ ଠାକ୍ ମଝି ରଜ ଦିନ ଆସିଲି ଆଉ।
ଓହୋ ରଜ ସଂକ୍ରାନ୍ତି ଦିନ?
ହୁଁ।
ହୁଁ।
ହୁଁ।
ଆଉ କଣ କେମିତି କୋଉଥିରେ ଗଲ?
ମୁଁ ପ୍ରଥମେ ଘରୁ ପାଞ୍ଚଟା ସାଢ଼େ ପାଞ୍ଚଟାରୁ ବାହାରିଲି
ହୁଁ।
ଘରୁ ପାଞ୍ଚଟା ସାଢେ ପାଞ୍ଚଟାରୁ ବାହାରିକି ସେଠି ଆମର ପହଞ୍ଚିଲି ଢେଙ୍କାନାଳ ଯୋଉ ଷ୍ଟେସନ ଅଛି ଜାଣିଛନ୍ତି?
ହଁ ହଁ।
ସେ ଷ୍ଟେସନରେ ପହଞ୍ଚିଲି ଆଠଟା ନଅଟା ଦଶଟା ପାଖାପାଖି। ତାପରେ ଗୋଟେ ଥିଲା ଆଉ ଆମର ତପସ୍ୱିନୀ ଏକ୍ସପ୍ରେସ୍ -
ହୁଁ।
ସେଠି ବସିଲି କିଛି ଟାଇମ ମୋବାଇଲ ଚାର୍ଜ ଲଗେଇଲି ଇ କ ଚାର୍ଜ ହେଲା ସେ ଉଁ ରେ-ରେଲୱେ ଷ୍ଟେସନରେ। ତାପରେ ଏ ଗାଡ଼ି ଆସିଲା। ତାପରେ ଗାଡି ଟିକେ ଜାମ୍ ଥିଲା। ଲୋକ ବହୁତ ଥେଲା ଜାମ୍ ଥିଲା ନା। ତାପରେ ପୁରୀରେ ଓହ୍ଲେଇକି ହୁଁ।
ଏବେ ଯୋଉ ଯାତ୍ରା ପାଇଁ ଟିକେ ଇଏ ଥିବ ରଥଯାତ୍ରା ପାଇଁ ଆଉ।
ହୁଁ ରଥଯାତ୍ରା ଆମର ପ୍ରତ୍ ପ୍ରସିଦ୍ଧ ଯାତ୍ରା ନା। ବିଶ୍ଵ ପ୍ରସିଦ୍ଧ ସେଇଥିପାଇଁ ସବୁ ଲୋକ୍ କ ବାହାର ଷ୍ଟେଟ ରୁ ଆଉ ଏ ପାଖ ଆଖରୁ ଆସୁଚନ୍ତି ଆଉ।
ଅ ହଁ। ରଥ ଦେଖିଲ ତିଆରି ହଉଥିଲା ଦେଖିଚ ରଥ?
ହଁ ରଥ ତିଆରି ହଉଥିଲା ମହାରଣା ମାନେ କରୁଥିଲେ ରଥ ଦ କାଠର କାମ ମାନେ କରୁଥିଲେ।
ହଁ। ଏବେ କିନ୍ତୁ ସବୁ ମେସିନରେ କରୁଚନ୍ତି କିନ୍ତୁ ରଥ ଯୋଉ ତିଆରି କରୁ ଯୋଉ କାରୁକାର୍ଯ୍ୟରେ ତିଆରି ହଉଚି ସବୁ ସେମାନେ ବାରିଶୀ ରେ ନିଜେ ନିଜେ ହାଣିକି କରୁଚନ୍ତି। ସେ କେତେ ସୁନ୍ଦର ଦେଖା ଯାଉଚି।
ହଁ ମେସିନ୍ରେ ଟିକେ ବଡ଼ କାମ ଯୋଉରା ଜଲ୍ଦି କରିବା ପାଇଁ କରୁଚନ୍ତି ଆଉ।
ଆ ମେସିନ ବି ଲାଗୁଚି ତାହେଲେ?
ହୁଁ
ଅ ହ ହ ହ ମୁଁ ଭାବିଲି କିି
ବଡ ବଡ କାଠ କାଟିବା ପାଇଁ ଇଏ ପାଇଁ ମେସିନ ଲାଗୁଛି ଆଉ।
ହଁ ହଁ ସେଇପା ତ ଲାଗିବ ମେସିନ୍ ଆଉ। ଆଉ କେତେ କଣ ତିଆରି ଚକ ଫକ ସବୁ ତିଆରି ସରିଥିଲା?
ସବୁ ତିଆରି ସରିଲେଣି କଲର ବି ରଙ୍ଗ କରିବା ପାଇଁ ଉଁ ଯାଉଥିଲେ ଆଉ।
ଓୋ ହୋ ରଙ୍ଗ ହଉଚି। ହଁ ଆଉ ବହୁତ ଅଳ୍ପ ଦିନ ରହିଲା ନା। ତ ସେଥିପାଇଁ
ତାପରେ ଆଉ କିଛି ଦିନ ଗଲେ ଠା କୁର ଅଣସର ଘରକୁ ଯିବେ ଗାଧେଇବେ।
ଦେବସ୍ନାନ ପୂର୍ଣ୍ଣିମା ହଁ ହଁ ହଁ। ଅଛି ଠାକୁର ଦେବସ୍ନାନ ପୂର୍ଣ୍ଣିମାରେ ଗାଧେଇଲେ ଠାକୁରଙ୍କୁ ଜର ହୁଏ। ତ ସେ ଅଣସର ଘରେ ରୁହନ୍ତି।
ହୁଁ।
ଯାହା ହଉ ଭଲ ତମର ଗୋଟେ ଡୋରି ଲାଗିଗଲା ତମେ ଗଲ ଭାରି ଆମେ ତ ବହୁତ ଦିନ ହେଲା ଯିବା ପାଇଁ ଇଚ୍ଛା କରୁଚୁ ହେଲେ ଯାଇପାରୁନୁ। ଠାକୁରଙ୍କର ଡୋରି ଲାଗୁନି।
ଉଁ ଭାବୁଚି ଦେଖିଆ ଆଉ ଥରେ କେବେ ଯିବା ପାଇଁ।
ଓହୋ ଏଇ ରଥଯାତ୍ରା ଟାଇମ ରେ ଯାଅ ଯେ ରଥ ହେଲେ ଛୁଇଁକି ଆସିବ ଠାକୁରଙ୍କୁ ଭଲସେ ଦର୍ଶନ କରି।
ହଁ ନିଶ୍ଚିନ୍ତ ରଥଯାତ୍ରା ଟାଇମରେ ଯିବି ବୋଲି ଭାବିଛି ଆଉ।
ଏ ହଁ।
ଆଉ କଣ କୁହନ୍ତୁ।
ଆଉ ଆମେ ତ ଏଇ ଯାଇଥିଲୁ ଛୁଟିରେ ଯାଇଥିଲୁ ଟିକେ ହଁ ଛୁଟିରେ ଯାଇଥିଲୁ ଟିକେ ରାଉଲକେଲା ଯାଇଥିଲୁ ଟିକେ ବୁଲାବୁଲି କରିକି ଆସିଥିଲୁ।
ରାଉଲକେଲାରେ କୋଉ କୋଉ ଜାଗା ବୁଲିଲେ?
ରାଉରକେଲା ଯାଇଥିଲୁ ଆମ ହନୁମାନ ବାଟିକା ଆଉ ଯାଇଥିଲୁ ଆମେ ସେଠି ଅଛି ଗୋ ତ୍ରିଶକ୍ତି ମନ୍ଦିର୍ ଯାଇଥିଲୁ ହନୁମାନ ବାଟିକା ଟିକେ ବୁଲାବୁଲି କଲୁ। ଆଉ ଯାଇଥିଲୁ ଦେବ ଅଂ ବେଦବ୍ୟାସ୍। ସେଠିକି ଯାଇଥିଲୁ ହଁ। ସେଠିକି ଯାଇଥିଲୁ ସେଠି ବୁଲାବୁଲି କଲୁ। ବୁଲାବୁଲି କରିକି ବୋହୁତ ଜାଗା ମ୍ୟୁଜିୟମ୍ ଥିଲା। ବୁଲାବୁଲି କଲୁ ଆମ ପୁଅଟା ଛୋଟ ତାକୁ ଟିକେ ନେଇକି ସବୁ ଦେଖେଇଲୁ। ଦେଖିକି ବୁଲାବୁଲି କଲା ସେ ଟିକେ ଖେଳ ଖେଳକୁଦ କରିକି ଆସିିଲୁ ସେଠି ଅଂ ଚାର ପାଞ୍ଚ ଦିନ ରହିକି ତାପରେ ଫୁଣି ଆସିଲୁ ରଜ ଛୁଟିରେ ପୁଣି ଘରକୁ ଯାଇଥିଲୁ। ଆଠ ଦିନ୍ ରହିକି ଆସିଲୁ ରଜ ମହୋତ୍ସବ ଗାଁରେ ହୋଉଥିଲା। ସେଠି ଗଲୁ ମହୋତ୍ସବ ଦେଖିଲୁ। ଭୋଜି ହୋଉଥିଲା ଭୋଜି ଖାଇଲୁ ଦି ଦିନ ଭୋଜି ହୋଉଥୁଲା। ଦୋଳି ଦି ତିନ ଚାରି ପ୍ର ଅ ପ୍ରଥମ ଦିନ ହେଇଥିଲା ଆ ଅରୁଆ ଅନ୍ନ, ଡାଲମା, ପୋଟଳ କୁରୁମା ଆଉ ଖଟା। ତାପର ଏଇଟା ରଜ ସଂକ୍ରାନ୍ତି ଦିନ। ତାପରେ ହେ ତାପର ଦିନ ଶେଷ ରଜ ଦିନ ହେଇଥିଲା ଅରୁଆ ଅନ୍ନ, ଡାଲି ଆଉ ଗୁଟେ ସବୁ ପ୍ରକାର ଘାଣ୍ଟ ହେଇଥିଲା ଆଉ ପାମ୍ପଡ ହେଇଥିଲା। ଖିରି ହେଇଥିଲା ଖଟା ହେଇଥିଲା। ବର୍ଷା ପାଇଁ ଲୋକ ବୋହୁତ ଆସିଲେନି ମାନେ ବୋ କମ୍ ବୋହୁତ କମ୍ ଲୋକ ଆସି ଥିଲା ବୋହୁତ ବଳିଲା ଖାଇଲୁ ଆହୁରି ବି ଘରକୁ ବି ନେଇକି ଆସିଲୁ। ସେ ଦିନ ଲାଇନ୍ ନଥିଲା ଘରକୁ ନେଇକି ଆସିଲୁ। ସମସ୍ତେ ଘରେ ଖାଇଲେ।
ହୁଁ ହଁ।
ଭଲ ଲାଗିଲା ଦୋଳି ବି ଦି ତିନି ପ୍ରକାର ହେଇଥିଲା ଖେଳିଲୁ। ସେଥିରୁ ଗୋଟେ ଦୋଳି ଭାଙ୍ଗିଦେଲେ ଭାଙ୍ଗି ଯାଇଥିଲା ଛୁଆ ଖେଳିକି ଭାଙ୍ଗିଦେଲେ। ଆଉ ଦିଇଟା ଦୋଳି ଚକ୍ରୀ ଦୋଳି ହେଇଥିଲା।
ସେ ଚକ୍ରୀ ଦୋଳିଟା ଭାଙ୍ଗିଦେଲେ?
ହଁ ଛୁଆ ପୁଅ ପିଲା ବସିକି ଛୋଟ ବଡ ପିଲା ଏ ଭାଙ୍ଗିଗଲା କେମିତି ଆଉ ପୋକ ଖାଇଥିଲା ବୋଧେ କାଠ। ଆଉ ନିଶାଣି ଦୋଳି ଗୋଟେ ହେଇଥିଲା ଆଉ ପଟା ଦୋଳି ଦିଇଟା ହେଇଥିଲା। ଆଉ ଆମର ଗୋଟେ ଖେଳ ପ୍ରତିଯୋଗିତା ହୋଉଥିଲା। ଯେମିତି କବାଡି ଆଉ ମ୍ୟୁଜିକ୍ ଚେୟାର ପୁଚି, ବାଟି ଚାମଚ ଛୁଆ ମାନେ ସବୁ ନାଚ କରୁଥିଲେ ଅଭିନୟ କରୁଥିଲେ।
ହୁଁ।
ଏମିତି। ତିନି ଦିନ ଗଲା ଭାରି ବର୍ଷା ପାଇଁ ଟିକେ ଅସୁବିଧା ହେଲା ଦୁଇ ଦିନ। ଗୋଟେ ଦିନ ଆଉ ଦି ଦିନ ସେମିତି ମଝି ରଜ ଦିନ ଟିକେ ଭଲରେ ହେଲା। ବର୍ଷା ହେଇନଥିଲା ବଟ ଆମ ଗାଁରେ ଟିକେ ଲାଇନ ର ଅସୁବିଧା ଥିଲା। ସେଥିପାଇଁ ଟିକେ ହେଇପାରିଲାନି ଆଉ ସବୁ ବୁଲା ବୁଲାବୁଲି କରିକି ଭଲରେ ଆସିଲୁ ଆଜି ଘରକୁ ତ ଆସିଲୁ ଆଉ।
ସବୁଆଡେ ତ ସେଇଭଳିଆଉ ବର୍ଷା ପାଗ ଟିକେ ଏବେ ଅଛି ତ।
ହଁ ମୌସୁମୀ ଛୁଇଁଲାଣି ନା ଏବେ ବର୍ଷା ହବ ବର୍ଷା ହେଲେ ସିନା ଲୋକମାନେ ଚାଷ ବାସ କରିବେ ଯେଉମାନେ ଚାଷୀ ଅଛନ୍ତି। ଛନ୍ତି ଆଉ ତମର ଚାଷ ବାସ ହୁଏ ନା ନାଇଁ।
ହୁଁ ଆମର ଏବେ ତଳି ପଡିବ ଧାନ ରଖା ହେଇଛି ପଡିବ ଆଉ।
ଓହୋ ହୋ। ତଳିପଡିବ ବର୍ଷା ହେଲେ ସିନା କାମ ହବ।
ହୁଁ ଏଇ ରବିବାର ମୋର ଛୁଟି ଅଛି ସେତେବେଳେ ତଳି ପକେଇଦେବି ଆଉ ସେଇଦିନ ଆଉ। ସେଇଆ ଭାବିଛି ଆଉ ତମର ଚାଷ ବାସ ହଉଛି ନା।
ହଁ ଆମର ହଉଛି ସବୁ ବିଲ ହଉନି। ଆମ ଏଇ ଘର ପାଖରେ ଅଛି ଦି ମାଣେ ନା ଗୋଟେ ମାଣ ଦେଢ ମାଣେ ବିଲ। ସେଇ ବିଲଟା ହଉଛି ଚାଷ ହଉଛି। ଆଉ ସବୁ ବିଲ ଭାଗକୁ ଦେଇ ଦଉଛନ୍ତି ସେ ଧାନରେ ବିକ୍ରି ହଉଛି ଆଉ ଏଇ ପାଖ ବିଲ। ସବୁ ଧାନ ବିକ୍ରି ହୁଏ ଯେ ଆର ବର୍ଷ ମୋ ବାପା ଗୋଟେ ନାଲି ଧାନ ଦେଇଥିଲେ। ସେ ଧାନଟା ସେ ଧାନ ଟା ଯୋଉ ଖାଇବା ପାଇଁ ଘରେ ରୋଷେଇ ସେଇ କରିକି ତ ସେଇଟା ପାଖରେ କରିଥିଲୁ। ସେଇ ଧାନ ଟା ବସେଇକି ଖାଉଛୁ ଆଉ। ପାଖରେ କେତେ ଏଗାର ଗୁଣ୍ଠୁ ନା ବାର ଗୁଣ୍ଠୁ ଲଗେଇଥିଲେ। ସେଇ ଧାନ ଟା ଖାଉଛ ।
କଣ କରନ୍ତ।
ହଁ ଆମକୁ ଚାଉଳ କରି ଆସିଛି ଆମର। କାଠ ଜାଳ ନେଁ କାଗଜ ଜାଳ କି ଆମେ ଧାନ ବସେଇ ଦେଇଛୁ ଏଥର। ଧାନ କୁ ପାଣିରେ ପକେଇଦବୁ ରାତିରେ ରାତିରେ ପାଣିରେ ପକେଇ ଦବୁ। ତା ପରଦିନ ସକାଳୁ। ତାକୁ ପାଣିରୁ ଛାଣିକି କଡେଇରେ। ଅ ମାନେ ସେଇ ଯୋଉ ପାଣିରେ ପଡିଥିବା ଧାନ ଟାକୁ ଦେଇଦବୁ। ଅଳ୍ପ ପାଣି ଦିଆହବ ତାର ଗୋଟେ ମାପ ଅଛି। ପାଣି ଦେଇକି ଚୁଲି ଜାଳିବ ନା ଗୋଟେ ବସ୍ତା ଘୋଡେଇଦବେ ତାକୁ। ବସ୍ତା ଘୋଡେଇ ଦେଲେ ସେ ଯଉ ବା ବାହାରିବ ସେ ବାମ୍ଫ ଟା ଯିବନି ସେ ଭିତରେ ବୁଲିଲେ ବହୁତ ଶୀଘ୍ର ଧାନ ହେଇଯିବ। ଆମେ ବସିଥିବୁ କାଗଜ ଜାଳୁଥିବୁ ସମସ୍ତେ କାଠ ପକେଇ ଦେଇକି ବୁଲାବୁଲି କରିବେ ବ କାଗଜ ଜାଳି ଜାଳି ଜାଳି ଜାଳି ସେ ଯେତେବେଳେ ଟିକେ ଛୋଟ ଛୋଟ ଫୁଟିଲା ବାହାରିବ ସେଟା କୁହନ୍ତି ଅରୁଆ ପକ୍ଷିଆ। ଉଆ ପକ୍ଷିଆ ସେ ଛୋଟ ଛୋଟ ବାହାରିବ ସେଇଡାକୁ ସବୁ। ନାଇଁ ନାଇଁ ଅରୁଆ ପକ୍ଷିଆ ହୁଏ ମାନେ ବହୁତ ଶୀଘ୍ର ଭାତଟା ହବ ଉଷୁନା ଧାନ କି ତ ଉଷୁନା ଧାନ ଦୋ ଉଂଷା ଚାଉଳ ବହୁତ ଲେଟ ରେ ଭାତ ହବ, ଯେମିତି ଘଣ୍ଟା ଦୀର୍ଘ ଘଣ୍ ଦେଢ ଘଣ୍ଟା ହବ, ଏମିତି ଛୋଟ ଛୋଟ ଯଦି ଫାଟିଥିବ ସେଇଟା ଶୀଘ୍ର ମାତ୍ରାରେ ହେଇଯିବ ଆଉ ଯୋଉଟା ବହୁତ ଫାଟି ଯାଇଚି ସେଇଟା ବହୁତ ଲେଟ ହବ, ତାକୁ ପୁଣି ବାହାର କରିବୁ ଧାନକୁ। ଧାନ କୁ ବାହାର କରିକି ସେଇଠି ତାକୁ ଶୁଖେଇ ଦବ, ଶୁଖେଇ ଦବ ସେ ଖଣ୍ଡେ ଶୁଖା ହବ। ଖାଇ ସାରିଲା ପରେ ଯେତେବେଳେ ଧାନଟା ମାନେ ଦାନ୍ତକୁ ଲାଗିନି କିନା ମାନେ ସା ମାନେ ଭାଙ୍ଗିଯିବ। ଗୋଟେ ଗୋଟେ ଦା ସିଝିଥିବ ନା କାମୁଡ ଦାନ୍ତରେ ଲାଗିଯାଏ। ଯେତେବେଳେ ମାନେ ପୁରା ଭଲସେ ଶୁଖିଯିବ ତାକୁ ନେଇକି ପେଷେଇକି ଚାଉଳ କରିକି ଆଣିକି ଖାଉ ଆଉ। ସେଇଟା ବହୁତ ଶୀଘ୍ର ଭାତ ହେଇଯାଏ, ପନ୍ଦର ପାଣି ଫୁଟିବାର ପନ୍ଦର କୋଡିଏ ମିନିଟ ପରେ ସେଇଟା ଭାତ ହେଇଯାଏ ଆଉ।
ସେଇ ତ
ଏଇଟା କାମ କରା ହୋଉଚି ଆଉ।
ଓହୋ।
ଯେତେ ପାଠ ପଢ଼ିଲେ ଯାହା କଲେ ଚାଷବାସ ହଉ ଧାନ ବସା ହଉ, ସବୁ କରିବାକୁ ସବୁ ଜିନିଷ ଶିଖିଥିବା ଦରକାର।
ହୁଁ ଘାସ କାଟିବାଠୁ ଘୋଡା ଚଢିଆ ଦରକାର ଆଉ।
ହଉ ଠିକ ଅଛି ମୁଁ ରଖୁଛି ଆଉ, ଟିକେ କାମ ଅଛି ଯାଉଛି ଆଉ।